ହଁ।
ହଁ ଦିଦି କୁହ ଶୁଭିଲା ମୋ ଆବଦ୍ ଶୁଭାଯାଉଛି?
ହଁ ହଁ।
ହଁ କୁହ?
କଣ ଆଜି ରୁଷେଇ କଲ?
ଆମର ଦିଦି ମୁଁ ମେସରେ ରହୁଛି ନା ତ ସେ ମାଉସୀ ଜଣେ ଆସିି ରୋଷେଇ କରନ୍ତି। ଆଜି ଅଣ୍ଡା ଉଁ ଆଉ ତୁମର ଦିଦି ଆଜି ରୋଷେଇ କଣ ହେଇଥିଲା?
ଆମର ଖଡା ରାଇ ତରକାରୀ।
ଓହୋ। ମାନେ କୋଉଠି ଗାଁରେ ବୋଧେ ଏବେ?
ନାଁ ନାଁ ଅନୁଗୁଲରେନା।
ମାନେ କିଣିକି ଆଣିଥିଲ?
ହଁ ନାଇଁ ଦେଶୀ ଅଣ୍ଡା ଏଟେ ଜଣ କରୁଛନ୍ତି ତ ପିଓର ଦେଶୀ ନୁଁ କିନ୍ତୁ କଣ ପ୍ରୋସେସ ତାଙ୍କର କରିକି ସେ କରୁଛନ୍ତି ଆଉ।
ଓହୋ। ଆଉ ଘରେ ସବୁ ଦିଦି କିଏ କିଏ ଅଛନ୍ତି?
ଘରେ ହଜବାଣ୍ଡ ଅଛନ୍ତି। ଝିଅ ଗୋଟେ ଅଛି।
ହୁଁ ଝିଅ ମାନେ କଣ ପାଠ ପଢୁଛୁ ନା ଏ ମାନେ ଛୋଟ ଅଛି?
ପଢିଲାଣି ସେ ଦଶମ ପଢିଲାଣି।
ଓହୋ। ଆଉ ରଜରେ କଣ ସପିଂ କରିସାରିଲଣି?
ହଁ ପାଖାପାଖି ତ କରିସାରିଲଣି।
ହୁଁ। ସେପଟେ ରଜ ଦିଦି କେମିତି ସେଲିବ୍ରେଟ୍ କରନ୍ତି?
ଏପଟେ ସେମିତି ପିଠାପଣା କରନ୍ତି ଯୋଉ ପାର୍କ ଅଛି ପାର୍କ ମାନଙ୍କରେ ଆୟୋଜନ କରନ୍ତି ସମସ୍ତେ ଲେଡିଜ ଝିଅ ସଜବାଜ ହେଇ କି ଯିବେ ସେଠି ଖାଇବାକୁ ଦେବେ। ପାନ ପାନ ଫାନ ଥିବ ଦୋଳି ହୁଏ। ବହୁତ ଭଲ ହୁଅ ବହୁତ ମଜାରେ ଯାଆନ୍ତି ସବୁ ଏଠି ବେଶୀ ମାରଆଡି ମାନେ ରହୁନାହାନ୍ତି କି?
ହଁ।
ସେମାନେ ମୋ ଓଡିଆ ଲୋକଙ୍କର ଯୋଉ କଲଚର ଅଛି ବି ସେଟା ବି ସେମାନେ ନିଜର କରି ନଉ ମାନେ ସେମାନେ ବି ଏନଜୟ କରୁଛନ୍ତି ଆଉ ସେମାନେ ସବୁ ଆୟୋଜନ କରୁଛନ୍ତି। ପାର୍କ ସବୁ ଇକୋ ପାର୍କ ଗୋଟେ ଅନୁକୂଳରେ ବଡ ପାର୍କ ଅଛି। ଆଉ ଏବେ ଗୋଟେ ନୂଆ ଖୋଲିଛି ପଞ୍ଚ ପଞ୍ଚତନ୍ତ୍ର ପାର୍କ
ମାନେ ଭଲ ଏନଞଜୟ କରୁଥିବେ ନା?
ହଁ ହଁ ବହୁତ ଏନଞଜୟ କରନ୍ତି।
ହ ଆମ ଏପଟେ ତ ମାନେ ସେମିତି ଏତେ ବି ହୁଏନି ଗୋଟେ ଗୋଟେ ଜାଗାରେ ଭଲ ମାନେ ମେଲୋଡି ବଗରା ହୁଏ ମାଇକି ଫାଇକି ବାଜେ ଆଉ ଗୋଟେ ଗୋଟେ ଜାଗାରେ ନମାଲତି ଦୋଳି ଫୋଳି ଲଗାନ୍ତି ଯେମିତି ବୁଲନ୍ତି ସେମିତି ଆଉ ମନ୍ଦିର ଭନ୍ଦିର ଯିବା କଥା ଆଉ।
କଉ ଜାଗାରେ କି ତମେ ସେଠି?
ଆମର ଭଦ୍ରକ ଆଉ ବାକି ମୁଁ ଏବେ ବାଲେଶ୍ଵର ଅଛି। ନା ତ ବାଲେଶ୍ଵରରେ ଏଠି ସେମିତି କିଛି ବାଲେଶ୍ଵର ରହିଲୁ ଦେନ ସାଙ୍ଗମାନାନଙ୍କ ସହିତ ପାର୍କ ଯିବୁ ବୋେ ନହେଲେ ମୁଁ ବି ଦେଖେ ବାସ ସେମିତି। ମାନେ ଗାଁରେ ଯେମିତି ଶାଢୀ ଫାଢି ନାଇଁକି ଅଳତା ଫଲଟା ଲଗେଇକି ଯେମିତି ମାନେ ସେଲିବ୍ରେଟ କରନ୍ତି ମାନେ ପୁରା ସେମତି ନାହିଁ।
କାଇ ସେପଟ ଏରିଆରେ ପାଳନ କରୁନାହାନ୍ତି କି ରଜଟାକୁ?
ହଁ କରନ୍ତି ବାକି ଟାଉନ ଏରିଆ ନା ସବୁ ତ ଘର ଭଡା ନେଇ ରହିଲେ ସେମିତି କି କରନ୍ତିନି ଗାଁରେ ସେମିତି କରନ୍ତି।
ଟାଉନ ହେଲେ ବି ଆଜି କାଲି ବେଶୀ କଣ କହିଲ ଏମିତି ପାର୍କ ଫାର୍କ ଆଗରେ ଯୋଉ ସଙ୍ଗ ହଉଛନ୍ତି। ଏ ସେଇ ଟାଇପର ଲେଡିଜ ମାନେ କି ଝିଅ ମାନେ ସେମାନେ ବି ଆୟୋଜନ କରୁଛନ୍ତି। ଯିଏ ଯିବାକ
ହୁଁ ହୁଁ।
ପାର୍କ ଆକାର ହୁଏ କି ପଡିଆ ହେଲା ଦୋସରା ପଡିଆ ଥିବ କି କଣ ଥିବ ବୋଲେ ସେ ପଡିଆମାନଙ୍କରେ ଆୟୋଜନ କରନ୍ତି ସମସ୍ତେ ଯିବ ଖାଇ ପିଇ ପାରିବ। ଏମତି ମଣ୍ଡା ପିଠା ସବୁ ମଣ୍ଡା ପିଠା ପୋଡ ପିଠା କେତେ ପ୍ରକାର ପିଠା କରିକି ସବୁ ଯାଆନ୍ତି ଆଉ
ମୋ ପଟେ ସେମତି କିଛି ହୁଏନି ଯାହା ହୁଏ ଭଲ ଏନଜଏ କରୁଥିବ।
ହଁ ହଁ।
ହୁଁ ଆଉ କଣ ମାନେ ଶାଢୀ କିଣି ସାଇଲେଣି ନାଇଁ ରଜ ପାଇଁ?
ହଁ ସେଇ କିଣିଥିଲୁ ମା ସପିଙ୍ଗ ମଲ୍ ରୁ ସେଠି ଡିସ୍
ଓହୋ ମାନେ କଣ ସମ୍ବଲପୁରୀ ନା
ସମ୍ବଲପୁରୀ ନାଇଁ ନର୍ମାଲ୍ ସନ୍ଥେଟିକ୍ ଏ ଯୋଉ ବିଟ୍ସ୍ ମାଳି କାମ ହେଇଥିବ। ସମ୍ବଲପୁରୀ ତ ମିଳିଯା ଅନଲାଇନ୍ ଡିସକାଉଣ୍ଟରେ ମିଳୁଚି ନା ଆହୁରି ପନ୍ଦରଶଅ ଦୁଇ ହଜାର କମ୍ ରେ ଦୁକାନୁ
ହ ମା ସପିଙ୍ଗ ମଲ୍ ମୁଁ ଦେଖିତିଲି ମାନ ଫୋନ ରେ ମା ସପିଙ୍ଗ ମଲ୍ ଭଲ୍ ଭଲ
ହୁଁ ନାଇଁ ଭଲ ଡିସକାଉଣ୍ଟ ଦିଏ ନା ଥାର୍ଟି ପରସେଣ୍ଟ୍ ଡିସକାଉଣ୍ଟ
ହୁଁ।
ଏଇ ହିସାବରେ ଭଲ ଦିଏ ସବୁ
ହୁଁ। ଯାଆ ହଉ ସପିଙ୍ଗ୍ ତ କରସାଇଲେ ନା ଆମର ତ ତ ହେଇନି।
ଆଉ ତ କମ୍ ଦିନ୍ ରହିଲା ଆଉ କଣ ଏଁ କଣ ସାଙ୍ଗସାଥି ଇଏସ୍ ସନ୍ଧ୍ୟା ଟାଇମ୍ ରେ ଯିବ ମାର୍କେଟ ଯିବ କିଣିବ ଆଣିବ ଆଉ କଣ?
ହଁ ଆଉ ତାପରେ ଭାଉଜ ମାନଙ୍କର ଭାଉଜ ମାନ ଅଛନ୍ତି ମାନେ ଭାଉଜ ମାନଙ୍କ ଶାଢୀ ଅଛି ଆମେ ପିନ୍ଧ୍ ଦବା।
ହଁ ହଁ ସେଇଟା ତ ମେନେ ଆଉ କଣ? ଝିଅ ମାନଙ୍କୁ ସେ ଗୁଟେ ଦିନ ଗୁଟେ ଦିନ ହେଲା ଉଁ ରଜ ହେଲା ଖୁଦୁରୁକୁଣୀ ହେଲା ଜହ୍ନିଉଷା ସେଇଟା ନିହାତି ଝିଅ ମାନଙ୍କର ସେଇଡା ଶାଢ଼ୀ ପିନ୍ଧିବନେଇ।
ଖୁଦୁରୁକୁଣୀ ଯୋଉଟା ଜହ୍ନିଓଷା ସେଇଟା ନା ଅ ଦିଟା ଯାକଁ ଅଲଗା ଅଲଗା?
ନା- ନା- ନା ଖୁଦୁରୁକୁଣୀ ହଉଚି ଭାଇଙ୍କ ପାଇଁ କରନ୍ତି।
ହଁ ମାନେ ଜହ୍ନି ଓଷା ଟା ବି ଅଲଗା କି ତୁମର?
ଜହ୍ନି ଉଷା ହଉଚି କଁ କହିଲ? ଆଁ ତୁଳସୀ ଗଛକୁ ମୂଳରେ କରନ୍ତି ନା? ଜହ୍ନକୁ ପୂଜା କରନ୍ତି ପୂର୍ଣ୍ଣିମାରେ
ଓହୋ ନା ଆମର ସେଟା କୁହନ୍ତି କୁଆଁର ପୂର୍ଣ୍ଣିମା ନା ଏପଟେ
ହଁ ହଁ ହଁ ସେ କୁଆଁ କୁଆଁର ପୂର୍ଣ୍ଣିମାକୁ ଆମ ପଟେ ଜହ୍ନି ଉଷା କୁହନ୍ତି ଆଉ।
ହଁ ଓହୋ। ସବୁଆଡେ ଟିକେ ଅଲଗା ଅଲଗା।
ହଁ ଅଁ।
ଆଉ କଣ ରଜରେ କି ପିଠା କରିବେ? ରଜରେ କଣ ପୋଡ ପିଠା କରିବେ ନା ସିଜା ଯୋଉ ଅଥରା ପିଠା କରନ୍ତି।
ଆ ମୁଁ ନର୍ମାଲ୍ ଏମତି ଆମର ଉଷୁନା ଚାଉଳ ପିଠା କରୁ। ଅରୁଆ ଚାଉଳ ଗ୍ୟାସ୍ ପାଇଁ ଖାଆନ୍ତିନି କେହି
ମାନେ ଚକୁଳି କରନ୍ତି ନାଇଁ କି?
ହଁ ଚକୁଳି ପଡେ ପୋଡ ପିଠା ବି ନିଜ ପାଇଁ ରାଶି ପୁଡ ଅଁ ନଡିଆ ପୁଡ ଦିଟାଉ କରେ କିନ୍ତୁ ଘରେ ଖାଇଆ ପାଇଁ ସେ କେଇ ମଙ୍ଗନ୍ତିନି ସବୁ ମୁଁ ଆ ମୋ ହଜବାଣ୍ଡ୍ ଯିଏ ମୋ ଝିଅ ସେମାନେ ଖାଲି ପ୍ଲେନ୍ ପତଳା ଚକୁଳି ତା ସାଙ୍ଗେ ମଟର ଝୋଳ ହଉ କି କିଛି ହଉ ଚଳିବ।
ହୁଁ। ଓହୋ
ହ
ଆମର ତ ବାକି ମାନେ ସିଜା ପିଠା ହୁଏ। ପୋଡ ପିଠା ବି କରନ୍ତି। ପୋଡପିଠା ଟା ଖାଇତେ ଭଲ ଲାଗେ।
ହଁଁ।
ହୁଁ।
ସେଟା ଘରେ ଯିଏ ବଡ ଥିବ ସେମାନେ କଣ ସେମାନେ ଜାଣିଛନ୍ତି ଭଲ ସେ ରେସିପି ଗୁଡା।
ହଁ ନାଇଁ ଘରେ ମୁଁ ଆମ ଘରେ ମୁଁ ପିଠା ବନାଏ ଦିଦି। ବଢିଆ ଲାଗେ। କାରଣ ମୋ ମା ଟିକେ ଯୋଉ କୁହନ୍ତିନି ଜଣେ ଜଣେ ପିଠଉ ଗୋଳେଇଲେ ଜଣେ ଜଣ ହାତ ଆମ୍ବିଳା ଥାଏ। ତ ମୋ ମାଙ୍କ ହାତ ତ ଟିକେ ଆମ୍ବିଳା ନା, ତ ସେଥିପାଇଁ ମୁଁ ହିଁ ଗୋଳେଇକି ହିଁ କରେ। ମାନେ ମତେ ବେଶୀ ଭଲ ଲାଗେ ଚିନି, ଅମୁଲ ଦେଇକି ସିଝା ପିଠା ଟା ଟିକେ ବେଶୀ ଭଲ ଲାଗେ ଚିନି ଆ ଅମୁଲ ଦେଇକି କଲେ ଭଲ ଲାଗେ। ଆଉ ଯଦି ପିଠା ଟା ପୋଡିବ ଟିକେ ଗୁଡ ଦେଇ
କୁହ ତ ରେସିପି ଟା କୁହ ଯେ, ମୁଁ ଦିଟା ଯାକ କରିବି।
ହଁ ଆପଣ ଦିଦି ଯୋଉ ଅରୁଆ ଚାଉଳ ଆଉ ବିରି
ହୁଁ।
ଦିଟା ଯାଙ୍କ ଅରୁଆ ଚାଉଳକୁ ମାନେ ଗ୍ରାଇଣ୍ଡର ଗ୍ରାଇଣ୍ଡରରେ ଚୁନା କରିଦେବେ। ମାନେ ଅରୁଆ ଚାଉଳ ଗୋଟେ ଦିନ ପୂର୍ବରୁ ଭେ ଭେଯେଇକି ରଖିଥିଲେ ତା ଗୋଟେ ଦିନ ପରେ ଯୋଉ ମାନେ କାଲିକି ଧର ରାଜି ଭିଜେଇଲି କାଲିକି ତାକୁ ଛାଣିକି ଟିକେ ପେପର ରେ ଟିକେ ମାନେ ଇଏ କରିଦେବ ଯେମିତି ପାଣି ଟା ଟିକେ ଶୋଷି ନବ। ତାପରେ ଆପଣ ଗ୍ରାଇଣ୍ଡର ରେ ତାକୁ ଗ୍ରାଇଣ୍ଡିଂ ମାରଦେଇକି ଚ ଚଲେଇ ଦେବେ ଟିକେ ଚଲାରେ। ହେଟା ଗ୍ରାଇଣ୍ଡିଙ୍ଗ ମାରିଦେବେ। ତାପରେ ଦିଟାଙ୍କୁ ଆଣ ଗୋଳେଇଦବେ ତା ଦେହରେ ଆପଣ ଆପଣଙ୍କୁ ଯୋଉ ଭଲ ଲାଗେ ନଡିଆ କୋରିକି ପକେଇ ପାରିବେ। ମାନେ ସବୁ ଯେତିକି ସବୁ ଅଛି ମାନେ କାଜୁ ହଉ, କିସମିଶ ହଉ, ବାଦାମ ଆପଣ ପକେଇଦେଲେ ଆପଣଙ୍କୁ ଯାହା ଭଲ ଲାଗେ ଗୁଡ ଭଲ ଲାଗିଲେ ଗୁଡ ପକେଇବେ। ଅମୁଲ ଭଲ ଲାଗିଲେ ଅମୁଲ ପକେଇବେ। ବାକି ଅମୁଲ ଟା ପକେଇନେ ଟିକେ ପିଠା ଟା ଟିକେ ଧଳା ମାନେ ରହେ। ଆଉ ଗୁଡ ଟା ଟିକେ ମାନେ ପୁରା ଇଏ ହେଇଯାଏ କଲର ଚେଞ୍ଜ ହେଇଯାଏ। ଚିନି, ଲୁଣ ଏମିତି ସବୁ ଗୋଳେଇକି ତାକୁ ଗୋଳେଇକି ଟିକେ ରଖ ରଖିଦେବେ। କିଛି ସମୟ ରଖିଥିଲା ପରେ ସିଏ ଟିକେ ଭଲସେ ଇଏ ହେଇଗଲା ପରେ ଆପଣ ଯଦି ପିଠା ଟା ପୋଡିବାକୁ ଚାହିଁବେ, ଆପଣ ଗୋଟେ କାମ କରିବେ ଯୋଉ କଢେଇ ବସେଇକି ତା ଆପଣ ଯୋଉ ଲଣ ଦିଅନ୍ତି ନା? ଲୁଣ ଦେଇକି ନର୍ମାଲ ମାନେ ଉଁ ଗୋଟେ ଜାଗାର ତା ଦିହରେ ହଳ ମାନେ ଯୋଉ କଦଳୀ ପତ୍ର ତ୍ର ଦେଇକି ଟିକେ ତେଲ ଲଗେଇ ଆଣଟାକୁ ସେ ଯୋଉ ଗୋଳେଇଥିବ ଓଜାଡି ଦେଲେ, ଓଜାଡି ଦେଇକି ଲୁଣ ଉପରେ ମାନେ ଗରମ ହେଇଥିବ ବସେଇ ଦେଇକି ବସେଇଦେଲେ ହେଇଟା ପୋଡି ହେଇଯିବ। ଆଉ ଯଦି ସିଝା ପିଠା କରିବେ ତା ନର୍ମାଲି ଗୋଟେ ହାଣ୍ଡିରେ ପାଣି ଦେଇକି ତା ଦେହରେ ଗୋଟେ କପଡ଼ା ବାନ୍ଧି ଦେବେ। କପଡା ବାନ୍ଧଦେଇକି ସେ କପଡାରେ ଆଣ ଗୁଡାକୁ ରଖିପାରିବେ ନହେଲେ ଗୋଟେ କିଛି ଗୋଟେ ଜାଗାରେ ମାନେ ଆଣଗୁୁରା ରଖିପାରିବେ।
ଆଣଗୁରା ରଖିଦେବେ। ସେଟା ବାସ ସିଝିଯିବ ମାନେ ଭଲ ଲାଗିବ ଆଉ। ତାକୁ କାଟିକି ମାନେ ମଟର ତରକାରୀ ସହିତ ଡାଲମା ସହିତ ଖାଇବେ। ଭଲ ଲାଗିବ ଦିଦି।
ଆମ ଆଡ଼େ ଡାଲମା ତ ଖାଆନ୍ତିନି ମଟର ତରକାରୀ ସବୁ।
ଆମ ଏପଟେ ସବୁ ମାନେ ସେ ସିଝା ପିଠା କରନ୍ତି। ମାନେ ରଜ ମାନେ ଅ ପୋଡ ପିଠା ତର ସିଓର ହବ।
ଆଛା।
ହୁଁ ଆଗରୁ ସବୁ ମାନେ ନିଆଁଟାକୁ ମାନେ ଧର ପୁରା ଜଳାନ୍ତି ନିଆଁ ଜଳେଇକି ସେ ଯୋଉ ନିଆଁ ଟା ଇଏ ହେଇଯାଏ। ତା ପରେ ଥୋଇକି ପୋଡନ୍ତି। ଏବେ କିନ୍ତୁ ପ୍ରେସର କୁକରରେ ପୋଡୁଛନ୍ତି। ମାନେ କଢେରେ ଲୁଣ ବସେଇ ଦେଇ ତାପରେ ଗୋଟେ କଣ ଥୋଇଦେଇ ତା ପରେ ସେ ଗୋଟେ ଜାଗାରେ ଥୋଇ ତା ଦେହରେ ପୋଡି ଦଉଛନ୍ତି। ଏମିତି କରୁଛନ୍ତି ମାନେ ଆଉ କେଇ ଚୁଲିରେ ପୋଡୁନାହାନ୍ତି।
ଚୁଲି ତ ଏବେ ରହୁନି ଆଉ ପୁଡିବେ ବି କୋଉଠି?
ହୁଁ। ଭଲ ଲାଗେ କିନ୍ତୁ ରଜରେ।
ହୁଁ ରଜ ପାନ ବି ତାର ଫେମସ୍ ନା।
ଏ ଆଜ୍ଞା। ହଁ ହଁ ପାନ ବି ଦିଦି ଖାଏଁ ସାଧା ପାନ। ଆଉ ରଜ ମାନେ ପାନ। କେତେ ପ୍ରକାରର ପାନ ସବୁ। ହୁଁ। ଏବେ ତ ଆଉ ଗୋଟେ ଦେଖ୍ ଖିଥିବେ ଅନଲାଇନରେ ଗୋଟେ ପିଠା ଏବେ ଇଏ ହଉନି ମାନେ ଯୋଉ ପାନ ପତ୍ର ଭଳିଆ ତାକୁ ମୋଡିଦେବେ। ମୋଡକି ତା ପରେ ଆଣ ଦେଇକି ଟିକେ ପୁର ଦେଇକି ପୁଣି ଦେଇକି ପୁରା ପାନ ସେପର ପୁରା ଗୋଟେ ପିଠା। ମାନେ ସିଙ୍ଗଡା ଟାଇପର ଦେଖାଉଥିବ। ଘରକୁ ଗଲେ ସବୁ ଟ୍ରାଏ କରିବି। ସବୁ ନୂଆ ନୂଆ ଆଇଟମ୍ କି ସବୁ ମୋବାଇଲ୍ ମାରିକି ରଖିଛି ସେଭ୍। କଲି। ଘରୁକୁ ଗଲେ ସବୁ କରି ଖାଇବି।
ତ ରଜକୁ ଯିବ ତାହେଲେ ଘରକୁ।
ହଁ ଏଇ ତେର ତାରିଖ ଆଡକୁ ଯିବି ଆଉ। ତେର ତାରିଖ ଗଲେ ସନ୍ଧ୍ୟା ବେଳେ ପିଠା କରିବୁ। ତା ପରଦିନ ବୁଲା ବୁଲି ଖାଇବୁ ଆଉ। ରଜ ମାନେ ଭାତକୁ ସ୍କିପ୍ କର ପିଠା ଖାଅ। ନାଇଁ ଏଇଠି କମ୍ପିଟେଟିଭ୍ ପାଇଁ ପଢାପଢି କରୁଛି। ଆଜି ଗୋଟେ ଜବ୍ ପାଇଁ ଇନଟରଭିୟୁ ଦେଇତେ ଯାଇଥିଲି ସେଟା ହେଇଯାଇଛି ରଜ ପରେ ଜଏନ୍ କରିବି। ଆଉ ଟ୍ୟୁସନ୍ ଗୋଟେ କରୁଛି।
ଆଚ୍ଛା।
ଉଁ।
ଗଲ
ଆଉ କୋଉଠି ଗୋଟେ ରହିଗଲେ ଏକ୍ସପେରିଏନ୍ସ ହେଲେ ଯାଇକି ଏବେ ସବୁ ଏକ୍ସପେରିଏନ୍ସ ଲୋକ ମାଗୁଛନ୍ତି ନା ଛୁଆ।
ହଁ ନାଇଁ ରହିଗଲେ ଭଲ ନା। କମ ହଉ ପଛେ ଦରମା ରହିଯିବା କଥା।
ହଉ ଦିଦି ଟାଇମ୍ ହେଇଗଲାଣି ମୁଁ କାଟିକିନି କରୁଛି ଆଉ ଥରେ।